ହ୍ୟାଲୋ।
ହ୍ୟାଲୋ।
କଣ କରୁଛ?
କଣ କହିଲ
ତ ଏଠି ବସିଚି। ହଁ ଖାଇସାଇଲିଣି।
ହ କଣ ଖାଇଛ ଆଜି?
ଆଉ ରୁଟି କି ଭଜା ଖାଇଛି।
ହଁ
ହଁ ଆଉ କଣ ଖାଇଚି
ମୁଁ ଖାଇଥିଲି ରୁଟି କୁ ତରକାରୀ ହେଇଥିଲା କୋବି ଆଳୁ ତରକାରୀ ହେଇଥିଲା।
ହୁଁ। ଆଉ ତମ ଘର ସମସ୍ତେ କେମିତି ଅଛନ୍ତି?
ଘରେ ଏଠି ବୋଉ ଅଛି ଘରେ ଦାଣ୍ଡ ପଟେ ଥିଲା ବାବୁ ଏଇଠି ଶୋଇବାକୁ ଗଲା ବଧେ ଏବେ।
ହୁଁ। ଖାଇସରିଲେଣୀ ସମେସ୍ତେ?
ତ ଖାଇସାରିଲଣି ବାବୁ ମୁଁ ଏଇଠି ଖାଇକି ଉଠିଲି ବୋଉ ଖାଇ ନଥିଲା ଏବେ ଖାଇବଣି ବୋଧେ।
ରାତିରେ ରୁଟି ଖାଉଛୁ ସବୁବେଳେ?
ହଁ ରାତିରେ ଏବେ ରୁଟି ହେଇଥିଲା ସେ ଆଜି ଦେହ ଭଲ ନଥିଲା ବୋର ତ ସେ କହିଲ ଆଉ ଭାତ ନ କରିକି ରୁଟି କରିଦିଅ।
କଲେଜ୍ କଲେଜ୍ ଫିଟିଲାଣି?
ହଁ କଲେଜ୍ ଖଲିଲାଣି ଆମର ଦୁ ତିନି ଦିନ ହେଲା।
କୋଉଠି ଏଇ ପାଖ କଲେଜ୍ ନା ଦୁରବାଟ?
ନା ପାଖ ଏଇଠି ବ ନୟାଗଡ ଏତିକି ନୟାଗଡରେ ତ
ହଁ।
ବସ୍ ରେ ଯାଉଚ ନା ସାଇକଲ୍ ରେ?
ବସ ରେ ନୟାଗଡ଼ ରୁ ଏଠୁ ସାଇକେଲରେ ଗଲେ ହବନି ପଇଁଚାଳିଶ ମିନିଟ ଲାଗୁଛି ବସ ରେ ଗଲେ ସାଇକେଲରେ ଗଲେ ଦି ଘଣ୍ଟା ଲାଗେ।
ହୁଁ।
ବସ ରେ ଯାଉଛି ଏପଟେ ଯାଉଛନ୍ତି ତ ପିଲା ଆହୁରି ସାଙ୍ଗ ହେଇକି ସମସ୍ତେ ବସ ରେ ଯାଉଛୁ ଆଉ।
ପାଠ ପଢା ବା କେମିତି ଚାଲିଛି। ହାଲୋ। ହାଲୋ।